ହଁ ଆଉ କଣ କରୁ ଚୁ
ଏଇ ଶୋଇକି ଉଠି ବ୍ରଶ କରିକି ବସିଛି ଆଉ ତୁ କଣ କରୁଛୁ।
ମୁଁ ବି ସେଇ ଶୋଇକି ଉଠି ବ୍ରସ କରିକି ନା ଖାଇକି ଆସିଲି ଆଉ।
କଣ ଖାଇଲୁ।
ଖାଇଆ ସକାଳୁ ଏଇ ଚାହା ବିସ୍କୁଟ ଏମିତି ପିଇ ଦଉଛି ଆଉ।
ହୁଁ ହୁଁ। ଆଉ ଭଲ ସବୁ।
ହଁ ଭଲ ସବୁ। ଆଉ ଏବେ ଯୋଉ କହୁଥିଲୁ ର ନିଜ ପାଇଁ ସବୁ ଡ୍ୟାନ୍ସ ଫାନ୍ସ କରଚୁ ବୋଲି କରୁଚ ନା ନାଇଁ।
ହଁ।
ଉଁ ଉଁ। ଶିକି ସାଇଲୁଣି ପୁରା।
ହଁ ଶିଖି ସାଇଲୁଣ ଅଧା ପୁରା ଶିଖି ସାଇଲୁଣୁ।
ଓହୋ।
ଆଉ ତମେ ମାନେ।
ହଁ ଆମୋନେ ଶିଖି ସାରିଲୁଣି। ଆମ ଘର ପାଖରୁ ଗୋଟେ ଛୁଆଟେ ନାଚୁଚି। ସିଏ ଆସୁଚି ଆମ ଘରକୁ ଶିଖିବା ପାଇଁ।
ହୁଁ।
ଶିଖ ଗିତଟାରୁ ଅଧା ଶିଖିଚୁ ଆଉ ଅଧା ଶିଖିନୁ ଆଉ ଶିଖିବୁ ଆଉ।
ଜଲଦି ଜଲଦି ଶଖ ଆଉ ଅଳ୍ପ ଦିନ ରହିଲା।
ହଁ ବା।
ଆଉ ସବୁ ଭଲ।
ହଁ ଭଲ ସବୁ ଆଉ। ହଁ ଘରେ ବି ସମସ୍ତେ ଭଲ। ଏମିତି ତ ସକାଳୁ ବାବା ଯାଇଚନ୍ତି କାମକୁ। ଆଉ ମାମା ଏ ଏଠି ସବୁ ଲୁଗା ସଫା କରୁଥୁନି। ଜେଜେ ଯାଇଚନ୍ତି ଦୋକାନ ଆଉ। ମା ଇଆଡେ କୁଆଡେ ଗୋଟେ ଯାଇଛନ୍ତି ଆଉ।
ଓ ହୋ।
ଆଉ ସେପଟେ ସବୁ ଭଲ
ହଁ ଭଲ
ମୁଁ ଏଇନା ଏଇ ଏ ଆମ ବାରିରେ ଟିକେ ବୁଲୁଚି ସକାଳୁ ଉଠଲି ତ କହିଲି ଆଉ ଟିକେ ହେଇଆଡେ ଟିକେ ବୁଲି ବୁଲାକା ଆସେ।
ରନିଂଙ୍ଗ ହେଇଚି ବା
ନାଇଁ ମାନେ ରନିଙ୍ଗ ନୁହେଁ ମାନେ ଇଏ ସକାଳୁ ଉଠିଲେ ଯୋଉ ଇଏ ମୁଁ କହିଲି ଯାଉଛି ମୁଁ ସବୁବେଳେ ଯାଏ ଏଇ ଆମ ମାମୁଁଙ୍କ ଘର ଆଡେ ମୋ ମାମୁଁ ହେବେ ଯେ ତାଙ୍କ ଘର ଆଡେ ଯାଏ ବୁଲିକି ଆସେ ଏଇନାକେ ଆସିଛି ସେଇଆଡେ ଆଉ
ଅ ହଁ ଆଉ ବର୍ଷା ଫର୍ଷା ହଉଚି ନା ହଉନି, ବର୍ଷା ଫର୍ଷା ହଉ ଏଇନା ହଉନି
ନାଇଁ ମ ବସ୍ ବର୍ଷା ହଉନି ଏଇନେ ବର୍ଷା ମାନେ ପାଞ୍ଚ ଛଅ ଦିନ ହେଲାଣି ଖାଲି ଉଠଉଚି ସନ୍ଧ୍ୟା ବଳୁ ଖାଲି ପୁରା ଜୋରରେ ପୁରା କଳାହାଣ୍ଡିଆ କରିକି ଆସୁଛି ପବନ ଜୋରରେ ଦଉଛି କିନ୍ତୁ ଆଉ ବର୍ଷା ହଉନି ମାନେ ବର୍ଷା ଟା ପୁରା ଏପଟେ ବୁଲି ବୁଲାକି ପଳଉଛି ଏନ୍ତି ହଉଛି ଆଉ ହଁ ବା ଆସୁଛି ପବନ କିନ୍ତୁ ହଉନି କି ପଳଉଛି ସବୁ
ଆଉ ସେପଟେ କେମିତି କଣ ଲ ଲକ୍ଷ୍ମୀ ପୂଜା ହୁଏ
ହଁ ଏପଟେ ତ ଆମର ସେମିତି ହୁଏ ମାନେ ଠାକୁର ତିଆରି ହୁଅନ୍ତି ନହେଲେ ଠାକୁର ବି କିଣିକି ଆଣନ୍ତି ମାନେ ଆମ ଗାଁ ରେ ତାପରେ ଏମିତି ସବୁ ହୁଏ ତାପରେ କଣ କହିଲୁ ହଉଛି ଆମର ଟିକେ ମାନେ ବହୁତୁ ମାନେ ଏପଟେ ବହୁତ ପିଲା ନା ତ ହଉଛି ନାଚ ବି କରନ୍ତି ତିନି ଦିନି ତ ଏ ବର୍ଷ ବି ବୋଧେ ହବ ଆର ବର୍ଷ ହେଇଥିଲା ଯେହେତୁ ଏବ ବର୍ଷ ବି ହବ ଆମ ଗାଁରେ ଆଉ ତମ ଗାଁରେ କେନ୍ତି ହୁଏ?
ଆମ ଗାଁରେ ବି ସେମିତି ହୁଏ ମାନେ ଆମର ଗୋଟେ ଅଛି କୋଠ ଘରଟା ଆମ ଗାଁରେ ସେଇଟାକୁ ଲକ୍ଷ୍ମୀ ଘର ବୋଲି ବୋଲି କୁହନ୍ତି ସମସ୍ତେ ସେଇିଠି କିନା ଆମ ସବୁ ପୂ ଜମିଦାର ମାନେ ଏମତି ସ ମାନେ ସବୁ ଏମତି ମିଟିଙ୍ଗ ବସେଇକି ସବୁ ସୁଝାନ୍ତି ଯୋଉ ତାରିଖ ତାରିଖ ସୁଝେଇ ସାରିଲା ପରେ ଯୋଉ ତାରିଖରେ ଯିବେ ସବୁ ମାଟି ଆଣିବା ପାଇଁ ସେଥିରେ ଠାକୁରଙ୍କ ମା ଏ ଯୋଉ ଇଏ ସେଥିରେ ଆଣିକି ସବୁ ଅଲଗା ମାଟି ବି ମିଶେଇକି ସେଥିରେ ଠାକୁରଙ୍କ ମୂର୍ତ୍ତି ଗଢ଼ନ୍ତି ମିସ୍ତ୍ରୀ ଡାକିକି ତାପରେ ସେଇ ଯୋଉ କୋଠ ବାରେ ଯୋଉଠି ସେଇଠି ସବୁ ସଜାସଜି କରିକି ସେଇଠି ମୂର୍ତ୍ତି ଟା ରଖିକି ସବୁ ଏଇଠି ପୂଜା କରନ୍ତି ଆଉ ଆମ ଗାଁ ରୁ ଯେତିକି ସବୁ ମାନେ କଳସ ବୁଡ଼ାନ୍ତି ତାଙ୍କ ଭିତରୁ ଅଧା ବାହା ହେଇଥିବେ ନହେଲେ ଅଧା ବାହା ହେଇନାହାନ୍ତି ସେମାନେ ସବୁ ବସିକି ଏମତି କଳସ ବୁଡ଼ାନ୍ତି କଳସ ବୁଡେଇକି ସବୁ ପୂଜା ପୂଜି କରନ୍ତି ଲାଷ୍ଟ ଦିନ ଯୋଉ ବଡ ପୂ ଦିନ ତିନି ଦିନି ହୁଏ ଆମର ଏପଟେ ତିନି ଦିନିଆଙ୍କ କରିବେ କରୁଥିବେ ଯେଉ ଭୋଜି କରୁଥିବେ ସେଇ ତିନି ଦିନିଆଙ୍କ ଭିତରୁ ଯୋଉ ମାନେ କଳସ ବୁଡ଼େଇ ଥିବେ ଦି ଦିନିଆଙ୍କ ଖାଇବେ ଆଉ ଲାଷ୍ଟ ଦିନ ଯାଇଁକି ଖାଇବେ ଯୋଉ ବଡ ପୂଜା ଦିନେ ସେଇ ଦିନ ସବୁ ଗାଁ ବାଲାଙ୍କ ପାଇଁ ଭୋଜି କରିଥିବେ ଆଉ ସେଇ ପୂଜା ଜାଗାରେ ସବୁବେଳେ ଏ ଯୋଉ ଆସିବେ ସବୁ ସ୍ତ୍ରୀ ଲୋକମାନେ ବି ଆସିକି ଏଇଠି ପୂଜା କରିବେ କଣ ସତ ପୂଜା କରନ୍ତି ନା କଣ ଆଉ ସେଠି ଜଣେ କର୍ତ୍ତା ବସିଚି ସିଏ ତାଙ୍କ ସ୍ତ୍ରୀ ମାନେ ସବୁ ଭିତରେ ବସିକି କୋଉ ପୂଜା କରୁ ଆଉ ଏପଟେ ସମସ୍ତେ ବାହାରେ ବସିକି ପୂଜା କରୁଥିବେ ଆଉ ତାପରେ ପୂଜା ସରି ସାରିଲା ପରେ ଏଇଠି ସବୁ ମାନେ ସେଇ ଲକ୍ଷ୍ମୀ ପୂଜା ବଡଓଷା ଦିନ ଚୁଲି ଜଲେନି ଯୋଉ ଚୁଲି ଜଳେନି ତ ଆମ ଗାଁ ରେ ଏମିତି ରୋଷେଇ କରିକି ସବୁ ଗାଁ ଲୋକ ମାନେ ଖାଆନ୍ତି ଆଉ
ଉଁ ହୁଁ।
ଓ ଯେ ଯୋ ସମସ୍ତଙ୍କ ପାଇଁ ଆଉ
ଆଉ ଖରା ହଉଛି ସେଆଡେ?
ହଁ ଖରା ତ ଜୋର ହଉଛି ଆଉ। ଖରା ବହୁତ ଜୋର ହୋଉଛି। ସେପଟେ କେମିତି ଖରା ହଉଛି?
ହଁ ଏପଟେ ବି ସେମିତି ହଉଛି ଆଉ।
ଏଥର ତ ବହେ ଜୋରେ ଗରମ ହଉଛି ଆଉ ଏଥର ଯୋଉ କଣ ଗୋଟେ ନ୍ୟୁଜରେ ଦେଖୋଉଛି ଏଲିନୋ ନାମକ କଣ ଗୋଟେ ଆସିଛି ଏମିତି ଯେ ସେଥି ଯୋଗୁ ବହୁତ ଜୋରରେ ଗରମ ହଉଛି ଆଉ।
ହଁ
କ କଣ ଚାରି ପାଞ୍ଚ ବର୍ଷକେ ଥରେ ନାଖେ ନା ଛଅ ସାତ ବର୍ଷକେ ଥରେ ନାକେ ଏମିତି ହୁଏ ଆଉ।
ବର୍ଷା ହେଲେ ହେଇଯାଆନ୍ତା ବର୍ଷା ବି ଟିକେ ହଉନି।
ହଁ ପା ବର୍ଷା ଟା ଉଠଉଛି ପୁରା ଜୋର ଉଠଉଛି ଯେମିତି ଲାଗୁଛି ଏଇ ଯାଇକି ପୁରା ଢାଳି ଦେଇକି ଯିବ ଜୋର ପବନ ହଉଛି ପବନ ହଉଛି କିନ୍ତୁ ଆଉ କିଛି ନାହିଁ ବର୍ଷା ପବନ ହଉନି। ବର୍ଷା ର ହେଲେ ଟିକେ ଗରମ ଟିକେ କମି ଯାଆନ୍ତା।
ହଁ
ପାଣିର ତ ବର୍ଷା ହଉନି କିନ୍ତୁ ନିଆଁର ବର୍ଷା ହଉଛି।
ଆଉ କଣ ସବୁ କୋହୁ ହଁ ଯୋଉ ରୋଷେଇ ସରିଲାଣି?
ରୋଷେଇ ଇନା କିଛି ଆରମ୍ଭ ହେଇନି ମା ରୋଷେଇ କରୁଥିବେ ଏଇନା ସକାଳୁ ଭାତ ବସିଛି। ତାପରେ ଡାଲି କରିବେ। ଡାଲି କରିସାରିଲା ପରେ ଏମତି ସବୁ ରୋଷେଇ କରିକି ମାଆ ତାଙ୍କର ଗାଧେଇବା ପରେ ମାମା ରୋଷେଇନା କରୁନି ଆଉ ମାମା ଗାଧୋଇ ପାରିକି ରୋଷେଇ ତୋର
ହଁ ହଁ ଆଉ କଣ କେମିତି ମୁଁ ତ କିଛି ଖାଇନି ଏ ବ୍ରସ କରିକି ତୁ ତ ବ୍ରସ କରୁଥିଲୁ ତୁଲ କଲୁ ଏଇତ ତୋ ସହିତ କଥା ହଉଛି ଆଉ ତାପରେ ଗାଧେଇକି ଦେଖିବା କଣ ଖାଇବି ଆଉ।
ଓହୋ ସକାଳୁ ତାହେଲେ କିଛି ଖାଉନୁ।
ନା।
ଉଁ ହୁଁ। ଆଉ ଦେହପା ଭଲ ଅଛି?
ହଁ ସେମିତି ତ ଆଉ। ଆଉ ତମର ଏବେ ପରୀକ୍ଷା ଟେନଥ ପରୀକ୍ଷା କେମିତି ହେଲା ତମ ଆଡେ?
ଆମ ଆଡେ ତ ଏଥର ମାନେ କହୁଛନ୍ତି ତ ଦଶମ ପରୀକ୍ଷା ପୁରା ମାନେ ଏନ୍ତି ସବୁ ଟାଇଟ କରିଦେଇଥିଲେ ପୁରା ବୋଲି ମାନେ ଏଥର ମାନେ ଆଗରୁ ଯେମତି ସବୁ ମାନେ ଟିକେ ଯାହାହେଲେ ବି କପି ଫପି ହଉଥିଲା ନାଇଁ ଏପଟ ସେମିତି କପି ଆ ହଉନି ବୋଲି କହୁଛନ୍ତି ତ। ସବୁ ପାଚେରୀ ଉଠେଇ ଦେଇଛନ୍ତି ପୁରା ବଡ ବଡ ପାଚେରୀ ଉଠେଇ ଦେଇଛନ୍ତି ଆଉ ସବୁଆଡେ ସି-ସିି ଟି-ଭି ଲଗେଇ ଦେଇଛନ୍ତି ଆଉ କୋଉଠି କଣ ହବ ଏଇଟା ସବୁ ଏମିତି ଏବେ ତ ସ ସପ୍ତମ ଅଷ୍ଟମରେ ବି ବୋର୍ଡ ପରୀକ୍ଷା କରିଦେଇଛନ୍ତି ହଁ ଏଥର ପା ସ ସପ୍ତମ ଅଷ୍ଟମ ଏଥର ବା ଦଶମ ପରୀ କ୍ଷା ଆଉ ହବନି ଦଶମ ପରୀକ୍ଷା ଦେବେନି ଡାଇରେକ୍ଟ କଣ ପ୍ଲସ ଟୁ ରେ ଯାଇକି ପରୀକ୍ଷା ଦେବେ।
ହଁ।
ଯେ ଏମିତି ନଥିଲା ଆମ ବେଳକୁ କହୁଥିଲେ ସେମିତି କରିବେ ବୋଲି କିନ୍ତୁ ହେପଟକୁ ଆଉ କଲେନି ତ। ଆମ ବେଳକୁ ସେଇଆ ଥେ ଆମ ବେଳୁକୁ କୋଉଥିଲେ କହିଲେ ତମ ବେଳକୁ ଆଉ ଦଶମ ପରୀକ୍ଷା ହବନି ତମେ ଯାହା ପଢିଥିବ ସେଇରା ସବୁ ପ୍ଲସ ଟୁ ସହ ଏକାଥାରେ ମିଶିକି ଦବ ଆମେ କଇଲୁ ହଁ ଏରା ଖାଲି କହୁଚନ୍ତି କିଛି ହବ ହେଇନି। ଦେଖିଲା ବେଳୁ କୁ ସତରେ ହେଲାଣି। ଆଉ ଏଥର ତ ଆମର ତ ଆମ ସେଣ୍ଟର ତ ଗୋଟେ ଜାଗାରେ ସେଇଠି ପଡେ ଆଉ ସବୁ ଥର ସେଇ ଗୋଟଏ ଜାଗାରେ ପଡୁଚି ଏଥର ତ କଣ କଉଚନ୍ତି ସେଣ୍ଟର ଚେଞ୍ଚ ହବ ବୋଲି ଆମେ କଇଲୁ ହଁ ଏଇଟା ବି ସେମିତି କଉଛନ୍ତି ଏଇଟା ବି ହବନି।
ଆଉ ସବୁ ସାଙ୍ଗ ମାନେ ଭଲ ଅଛନ୍ତି।
ହଁ ସବୁ ସାଙ୍ଗ ମାନେ ଭଲ ଅଛନ୍ତି। ହଉଚି ଚାଲୁନ ଗୋଟେ ସାଙ୍ଗ ମାନେ ମିଶିକି ଭୋଜି କରିବା, ହଁ ସେଟା ମୁଁ ବି ଭାବୁଥିଲି ଗୋ ଏ ଭୋଜି କରିବା ବୋଲି ଏଇ ରଜକୁ ବୋଲି।
ରାତିରେ ତ ହବନି। କାହିଁକି ନା ଇଆଡେ ଯେହେତୁ ରଜ ମହୋତ୍ସବ ହବ ତ ରଜ ପରେ କରିକି ନହେଲେ ରଜ ଥିବ ଏବେ ଚାଲୁନ କଥାବାର୍ତ୍ତା ହେଇକି କରିବା।
ହଁ ସେଇ ରଜ ପୂର୍ବରୁ ପୂର୍ବରୁ ନହେଲେ ପରେ କାହିଁ ରଜ ପରେ କଲେ ହବ କାହିଁକି ନା ରଜ ମହୋତ୍ସବକୁ ଯାହେଲେ ବି ସମସ୍ତେ ଆସିବେ ନା। ତାପରେ ରଜ ମହୋତ୍ସବ କୁ ସବୁ ରହିବେ ରଜ ମହୋତ୍ସବ ସଇଲେ ଆଉ କଣ ସାଙ୍ଗେ ସାଙ୍ଗେ ପଳେଇି କି। ସେଇଠି ଗୋଟେ ଗୋଟେ ଗ୍ରୁପଟେ ଖୋଲଦବା। ସେ ଗ୍ରୁପ ରେ ସମସ୍ତଙ୍କୁ ରଖିଦେଇକି ସେଇଟି ସବୁ କହିଦେବା ଦେଖିବା ଉଁ।
ହଁ।
ସମସ୍ତଙ୍କୁ ପଚାରିଦବା ଆଉ।
ସମସ୍ତଙ୍କୁ ପଚାରିକି ଗୋଟେ ଗ୍ରୁପରେ ଖୋଲିକି ପଇସା ପତ୍ର ଆଦାୟ କରିଦବା ଆଉ।
ହଁ ଆଗେ ସେମସ୍ତେ ସମସ୍ତେ ରଜ ମହୋତ୍ସବ କୁ ଆସନ୍ତୁ। ତା ପୂର୍ବରୁ ଆମେ ସମସ୍ତେ। ମୁଁ ଆମେ ଗୋଟେ ଗ୍ରୁପ ଟେ ଖୋ ଗ୍ରୁପ ଟେ ଖୋଲିଦେଇକି ସେଇଥିରେ ସମସ୍ତଙ୍କୁ ଆଡ କରିଦେଇକି ସମସ୍ତଙ୍କୁ କଇଦବା ଯେ ସାଙ୍ଗ ମାନେ ଗୋଟେ ଭୋଜି କରାହେଉଚି ସମସ୍ତେ ଆସିବ ଇଏ କରିବ ଇଏ କରିବ ହଁ ସାଙ୍ଗମାନେ ଯାହାହେଲେ ଭୋଜିିବି ସେ ଆଉ ମନା କରିବେ ନା କାହିଁକି ନା ଏତେ ଦିନି ପରେ ଯୋଉ ସାଙ୍ଗମାନେ ମିଶୁଚନ୍ତି ନା।
ହଁ।
ସେଇଟା ସେମିତି କରିବା ଆଉ। ଗ୍ରୁପ ରେ ମିଶେଇ ଦେଇକି ସମସ୍ତଙ୍କୁ ଫୋନ ଫାନ୍ କରିକି କହିବା ଆଉ।
ହଁ ସେଇଆ କରିବା ଆଉ ଆସନ୍ତୁ ସମସ୍ତେ ତାପରେ କଥାବାର୍ତ୍ତା ହେଇକି ଯାହା ଯେମିତି ହବ ଆଉ।
ହଁ ସମସ୍ତେ ଆସନ୍ତୁ ହାରି ରଜ ମହୋଉତ୍ସବକୁ ସେଇଠି କଥା ହେଇଯିବା ଯେ ମାନେ କଣ କିଏ କଣ ଦାୟିତ୍ଵ ନବ କିଏ ପାଣି ଦାୟିତ୍ଵ ନବ କିଏ କଣ ଖାଇବା ଦାୟିତ୍ଵ ନବ କିଏ ରୋଷେଇ ଦାୟିତ୍ଵ ନବ ଏମିତି ସବୁ କରିକି ବୁଝିଦବା ଆଉ।
ହଁ। ଆଉ
କଣ କଣ ଆଇଟମ୍ ବି କରିବା କଥାହେବା ଆଉ
ହଁ ଏନ୍ତି ମୁଁ ଆଜି ଗ୍ରୁପ ଟେ ଖୋଲି ଦେଇକି ସେ ଥିରେ ସମସ୍ତଙ୍କ ନମ୍ବର ରଖିଦେଇକି ତାପରେ କହିବି ଆଉ।
ହଉ ଆଉ।
ହଁ ତାହଲେ ମୁଁ ରଖୁଚି ଆଉ।
ହଁ।